ହ୍ୟାଲୋ।
ହଁ
ହାଲୋ।
ହଁ ହ୍ୟାଲୋ ସୁଭିଲା
ହଁ ହଁ ଶୁଭିଲା କଣ କରୁଥିଲ କି ମୁ କହିଲି କଲ ଟା କଣ ଉ ଉଠଉନାହାନ୍ତି ଆଉ ମିସ୍
ନା ନା ମୁଁ ନା ନା ମୁଁ କରୁଥିଲି ଅ ମାନେ ରିସିଭ୍ କରୁ କରୁ ସେ ଆଉ ଗୋଟେ ଆପରେ ମର ହାତ ବାଜିଗଲା ତ
ଓହୋ ଉ ଆଉ କଣ ଆଜି ଇଏ ପାଗ କଣ ଅଛି ତମ ଘର ଆଡେ
ଖରା ନୁହେଁ କି ଆଗ ଅପେକ୍ଷା ଟିକେ କମ୍ ଖରା। କାଲିଠୁ କିନ୍ତୁ ଅଧିକ ଟିକେ ଖରା। କାଲି ପୁରା ଥଣ୍ଡା ଥିଲା।
ଏଇ ଟାଇମ ରେ ତ ବର୍ଷା ଉଠାଏ ବର୍ଷା ଉଠେଇଛି କି?
ନା ବର୍ଷା ଉଠେଇନି, ଖରା ଖରା ହେଇଛି ଆଉ।
ଓହୋ କାଲି ଆମ ଆଡେ ଟିକେ ପାଗ କାଉଁଳିଆ ଥିଲା ଆଜି ହେଲେ ବି ଟିକେ ଗରମ ହଉଛି, କାଲି ଅପେକ୍ଷା ଆଜି ଗରମ ହଉଛି କିନ୍ତୁ ଏ ଯୋଉ ଖରା ଦି ଯଉ ଗରମ ହଉଥିଲା ତା
ହଁ ଖରାଦିନେ ବହୁତ ଗରମ।
ଗରମ ମାନେ ରହିତ ହବନି ଆଉ ଲାଇନ ଯୋଉ ରେଟରେ କାଟୁଥିଲା
ହଁ ପା ଲାଇନ୍ ବହୁତ ଯାଏ, ତାପରେ ମାନେ ବିନା ଏସି ରେ ରହ ମୁସ୍କିଲ ହେଇଗଲା।
ହଁ ତ ଦେହ ହାତ କହିବ ଘମିର ମୁଁ ଗାଁକୁ ଥରେ ଯାଇଥିଲି ଏ ଗାଁରେ ଏମିତି ଘମୀରମ କୁଆଡ଼େ ହେଇଗଲା ସବୁଆଡେ ମୋର ବି ବାହାରିଗଲା ମୁଁ ଭାବିଲି ବଥ ଫଥ ବାହାରିଛି ବୋଧେ।
ସେଇଥିପାଇଁ ତ ମାନେ ଦଶଟା ପରେ ଘରୁ ବାହାର ଆମେ କେହି ବାହାରୁନା ଦଶଟା ପୂର୍ବରୁ ଯିଏ ଯାହା ଗଲା ଦଶଟା ପରେ କେହି ଆଉ ଘରୁ ବାହାରିବୁନି, ପୁଣି ଯାଇ ପାଞ୍ଚଟା ପରେ ଯାଇ ଯିଏ ଯା ପଦାକୁ ଟିକେ ଯିବ।
ଦଶଟା ପରେ ରାସ୍ତାରେ ଆଉ ଲୋକ ଙ୍କୁୁ ଦେଖିବନି ଯେ ସେଠି ଅଛନ୍ତି ଲୋକ
ହଁ ମୋର ଗୋଟେ ଭଉଣୀ ଯାଇଥିଲା ପରୀକ୍ଷା ଦେବାକୁ ଗୋଟେ ସେଣ୍ଟରରେ ତାର ପଡିଥିଲା ସିଏ ଦିନ କେ ତେ ବାରଟାରେ ଧର ଏକ୍ସାମ୍ ଆରମ୍ଭ ହେଲା ସେ ଏଗାରଟାରେ ଗଲା। ଆଇଲା ବେଳୁକୁ ରାସ୍ତାରେ କହିଲେ କେବଳ କେହି ଗୋଟେ ଲୋକ ନାହାନ୍ତି ଖାଲି ଆମେ ଆସୁଛୁ।
ଏକ୍ଜାମ ସେଣ୍ଟରରେ ଖାଲି ଲୋକ ଯେତିକି ମାନେ ଯୋଉ ମାନେ ସବୁ ଏକ୍ଜାମ୍ ଦୋ
ଯୋଉମାନେ ହଁ ସେମାନେ କିନ୍ତୁ ରାସ୍ତାରେ ଯେତେବେଳେ ଘରକୁ ଆସିଲା ଯୋଉ ରାସ୍ତାରେ କେହି ଗୋଟେ କୋଉଠି ଲୋକ ଦେଖି ପାଇଲାନି ଖାଲି ଖରା ଗରମ ତାତି ସେଇ ଯୋଉ ରୋଡ ରୁ ବାହାରୁଛି ଖାଲି ସେ ଘରେ ଆସି ପହଞ୍ଚିଲା ଯୋଉ ଖରା ଘରମ।
ଓ ବାବା ରେ ଏବେ ତ କଣ ମାନେ ଏକ୍ଜାମ ହଲକୁ ଯୋଉ ଯାଉଛନ୍ତି ବି ଛୁଆ ଗୋଟେ ଦି ମିନିଟ ପାଇଁ ଲେଟ୍ ହେଲା ବେଳକୁ ଲୋକ ଛୁଆଙ୍କର ଗେଟ୍ ବନ୍ଦ କରି
ହଁ ଏବେ ଯୋଉ ନୀଟ ପରୀକ୍ଷା ହେଲା ଯୋଉ ମେଡିକାଲ ଯୋଉ ପରୀକ୍ଷା।
ସିଏ ଧରିନିଅ ବନ୍ଦ କରିଦେଉଛ ସେମାନେ ମାନେ ବର୍ଷ ବର୍ଷର ଯେଉ ପ୍ ପାଠ ଟା ପଢ଼ିଥିଲେ ଗୋଟେ ବର୍ଷ ଯାହା ହେଲେ ତାଙ୍କର ଲସରେ ଗଲା ନା ଆଉ।
ହଁ ତାର ଧର କୋଉ ପ୍ରୋବ୍ଲେମ ହେଇଥିବ ଯେ ଗାଡି ଫାଡି ଲେଟ୍ ହେଇଯାଇଥିବ କି କଣ ସେଇଥିପାଇଁ ଅନଲ ଜାଣି ଜାଣିକ କିଏ କହିଁ ରେଟ ନିଜର କରିବ।
ଆଉ ମୋର ତ ଏମିତି ଥରେ। ଏକ୍ଜାମ ହେଇଥିଲା ମାନେ ମୁଁ ବାହାରିଲଣି ବୋଧେ ଆମର ଏଣ୍ଟ୍ରିଟା ଥିଲା। ନଅଟା ବେଳେ ଏକ୍ଜାମ ଷ୍ଟାର୍ଟ ହେବ ଦଶଟା ବେଳେ ଆମେ ତଥାପି ସାଢ଼େ ସାତଟା ଆଠଟା ବେଳୁ ବାହାରିଲୁ। ବାହାରଲଣି ଯେହେତୁ ଆମେ ଯେ ଏତେ ଶୀଘ୍ର ବାାହାହାର ହେଲେ ବି ଗାଡ଼ି ମଟର କଥା ଆମେ କହିପାରିବା। ଆମେ ଯାଉଥିବା କଉଠି ଆଗରେ। କଣ ଟ୍ରାଫିକ୍ ଜାମ୍ ଥିବ କେଉଁଠି କି ବର୍ଷା ପାଇଁ ଗାଡ଼ି ବାଲା ଧୀରେ ଧୀରେ। ନେବ କି ନହେଲେ ଆମେ ପର୍ସନାଲି ଯ ବାଇକ୍ ଫାଇକ୍ରେ ଯାଉଛନ୍ତି ଆମେ ବାଇକ୍। କରି ଗଲେ ବି ନିଜ ଗାଡ଼ି ନିଜ ଗାଡ଼ିରେ ବି କଣ ଖରାପ ହେଉନି କେଉଁଠି। ଏଉଡା। ସବୁ ବୁଝୁନାହାନ୍ତି ସେମାନେ ଭାବୁଛନ୍ତି ଏମାନେ ସବୁ ବାହାନା ବାହାର କରିକିରି ଆସିକରି ଇଏ କରୁଛନ୍ତି ଆଉ।
ହଁ ସେମାନେ ଭାବୁଛନ୍ତି ଯେ ଗୋଟେ ଦି ମିନିଟରେମାନେ କୋଶ୍ଚିନ୍ ପାଇଯିବେ କି ଆଉ। କିନ୍ତୁ ଯୋଉମାନେ ମାନେ ରିଅଲରେ କୋଶ୍ଚିନ୍ ସବୁ କିଣୁଛନ୍ତି।
କଶ୍ଚିନ ବହୁତ ଇଏ ନା। ଆ। ଆଉ ସନ୍ଧ୍ୟାବେଳେ କଣ ଖାଇବା ପିଇବା।
ଯିା ବଳେ କଣ ଏ ଯାଇ କିଛି ଭାବିନି। କାଲି କରିଥିଲି ଭେଜ ରୋଲ।
ଓହୋ ତାହେଲେ ସବୁ ରୋଲ ଚାଉମିିନ ଏଗୁଡ଼ା ସବୁ ବନେଇବା ସବୁ ଶିଖି ଯାଇଛ।
ହଁ ଯୋଉଗୁଡା ମତେ ପସନ୍ଦ ସେଗୁଡା ମୁଁ ପୁରା ବଢିଆରେ ବନାଏ।
ଲକଡାଉନ ରେ ତ। ଲକଡାଉନରେ ତ ଆମର ଗୋଟିଏ ଜାଗାରେ ଖାଲି ବନ୍ଧାକୋବି ଆଉ ଫୁଲକୋବି ଲାଗିଛି। ଥିଲା ଆମେ ଲକଡାଉନ ଆଉ। କଣ କରିବୁ କଣ କରିବୁ ଖାଲି ସେ ଯିବୁ ବନ୍ଧାକବିକି କାଟିକୀ ନେଇଆସିବୁ ଯେତେବେଳେ ସନ୍ ଏଡା ଇଛାଲା।
ରଲ ଚଉମିନ୍ ମୋମୋ ହ।
ମୋମୋ ନହେଲେ ସେ କଟଲେଟ୍ କରିକି ତାକୁ ଇଏ ମଞ୍ଚୁରିଆଁନ କର ଖାଲି। ଖାଅ ଆଉ ଖେଳ ଏଭଳିଆ ସବୁ ଟାଇପ୍ର। ସବୁ ଟାଇପ୍ର ରୋଷେଇ ଚାଲିଥିଲା।
ଆଜ କାଲି ତ ବନ୍ଧାକୋବି ଟା ସମସ୍ତଙ୍କର ଦରକାର ବନ୍ଧାକୋବି ଟା ସବୁ ହଉଛି। ଆଗରୁ କେହି ଖାଆନ୍ତୁ ନ ଖାଆନ୍ତୁ ଏବେ ବନ୍ଧାକବି ହଁ।
ହଁ ସିଜିନରେ ମିଳୁ ନ ମିଳୁ ଏବେ ଗୋଟେ ଆମ ଘରେ ଆଣିଲେ ବନ୍ଧାକୋବି। ଛୁଟ। ଅଟଟିଏ ବୋଧେ ହେବ ଅଢ଼େଇଶହ ଗ୍ରାମ ହେବ କି ନହେବ। ସିଏ କେତେ ଟଙ୍କା ନେଇଥିଲା ଚାଳିଶ ପଚାଶ ଟଙ୍କା ପାଖାପାଖି ବୋଧେ ନେଇଥିଲେ।
ହଁ ବା କିନ୍ତୁ ଫୁଲକୋବି ଗୁଡା ଏବେ ଖରାଦିନିଆ ଫୁଲକୋବି ଭାରି। ର ଗୋଟ ସ୍ମେଲ୍ ହଉଛି ଭଲ ଲାଗଛି।
ନା ଫୁଲକୋବି ଟା ତା ସିଜିନ। ହବା ଭଲ ଲାଗିବ।
ହଁ।
ପରିବା ତ ଯୋଉ ଆକାଶ ଛୁଆଁ ହେଲାଣି ଲୋକ ଭାବୁଛନ୍ତି ପରିବାଉ କାହିଁ କିଣିବୁ ତାପରେ। ଆଇଁଷ ଫଇଁଷ ଖାଇକି ରହିଯାାଉ ଆଉ।
ହଁ ଯୋଉମାନେ ଆଇଁଷ ଖାଉନାହାନ୍ତି ତାଙ୍କର ମଟର ସୋୟାବିନ ବୁଟ ଏଇଆ ଆଉ କଣ।
ହଁ ସିଏ ବି ରେଟ୍ ଆଉଉବ କମ୍ ନୁହଁ ଗ୍ୟାସ୍ ଯେ-। ରେଟ ପଢିଲାଣି ସବୁ ରେଟ ହେଲାଣି।
ଯାହାର ଧର କୁହନ୍ତିନି ନା ଯାହାର ଧର ବାଡିରେ ଗୋଟେ ପରିବାଟେ ହଉଛି ତହାର ଭଲ। ଆଉ ଯାହାର ନାହିଁ ତ ନାହିଁ କିଣିକି ଖାଇବା ବାଧ୍ୟ ଆଉ କଣ। ଖଥାାଉ ନଥାଉ କିଣିକି ଖା।
। ମିଳୁ ନ ମିଳୁ ତମେ ଯାହାହେଲେ କିଣିକି ଖାଇ ଆମେ କଣ କରିବୁ ଆଉ।
କଣ କରିବି ମଣିଷ ଜୀବନ ଖାଏ ନ ଖାଇଲେ ଆଉ କେ
ହଁ ଆଉ।
ତାପରେ ଆଇଁଷ ଗୁଡାକ କଣ ଭଲ କି? ଘରେ ବାପା, ମା ମୁଁ ଭାଇ
ଭାଇ ଭାଇ ସାନ ନା କିଏ ବଡ?
ସାନ। ଆଇଁଷ ଗୁଡା ଏ ଯୋଉ ଚିକେନ ଗୁଡା ସେଗୁଡା ଇଞ୍ଜେକ୍ସନ ଦେଇ ଦଉନାହାନ୍ତି କି।
ହଁ ଏବେ ତ ପ୍ରାୟେ ପ୍ରାୟେ ଝିଅମାନଙ୍କୁ ଦେଖିବ ମାନେ ଚିକେନ ଏବେ କାହିଁକି ମନା କରୁଛନ୍ତି ନା ଯାହାହେଲେ କଣ ଏଇ ବାହାରୁଛି ଆଉ ଚି ଚିକେନ୍ ଖାଇଲା ମାନେ ଦେଖିବ ତମେ ଚିକେନ୍ ଖାଇଦିଅ ଦେହଟା ଗୋଟେ ଲାଗିବ ଭାରି ଭାରି ଟାଇପ ର ଲାଗିବ କି ଆଉ।
ହଁ ହଁ ଠିକ କଥା ହଁ ମତେ ବା ମନା କରିଥିଲେ ମଝିରେ ଡକ୍ଟର। ଖାଇବା ପାଇଁକା। ଚିକେନ ଦେ ମୋର ସେମତି ଖରାପ ହୁଏ ପେଟ ଫେଟ କାଟେ ପୁରା।
ହୁଁ ଆମେ ହଷ୍ଟେଲରେ ଯେତେବେଳେ ଥିଲୁ ମୋର ଗୋଟେ ସାଙ୍ଗ ଥିଲେ ତାକୁ ଅଣ୍ଡା ବହୁତ ପସନ୍ଦ। ସିଏ ଯେତିକିବେଳେ ଆଇଁଷ ବାରି ଆଉ ସାଧା ବାରି ଆସିବ ଆମର ସବୁ ରୋଲ ପଡ଼େ କି ଆଇଁଷ ଖାଇବା ସେ ସାଧା ଖାଇବ ଏ ସବୁ ଲିଷ୍ଟ ହୁଏ। ଲିଷ୍ଟ ଟା
ଆମ ହଷ୍ଟେଲରେ ବି ସେମତି ହୁଏ।
ମିଲ୍ ହେବ ଯେତେବେଳେ ସିଏ କଣ କରିବେ ସେ ସାଙ୍ଗଟା କଣ କରିବ ଦିଇଟା ମିଲ୍ ପକେଇବ। ଦିଇଟା ମିଲ୍ କଣ ପାଇଁ ପକେଇବ ନା ଜଣ ଜଣକୁ ତ ଗୋଟିଏ ଅଣ୍ଡା ଦିଆହବ ସିଏ ଦିଇଟା ମିଲ୍ ପକେଇବ ଦିଇଟା ଅଣ୍ଡା ଖା ଦିଇଟା ଅଣ୍ଡା ଖାଇବା ପାଇଁ ଖାଲି। ତାପରେ ତାପରେ ତାକୁ ଆମର ଯୋଉ ମ୍ୟାଡମ ଥିଲେ ସେଏ କହିଲେ ଆଁ ତୁ ଦିଇଟା ଅଣ୍ଡା କାହିଁକି ନେଉଚୁ ତୋର କେହି ଗେଷ୍ଟ ଆସିଛନ୍ତି। ଆଉ ଗେଷ୍ଟ ଆସିଛନ୍ତି ଯଦି ଗେଷ୍ଟ ନାଁ ପକା ପକେଇଲୁନୁ ପଇସା ବି ନିଅନ୍ତି ରୁମ୍ ରେ ରହିଲେ ପଇସା ବି ନିଆହବ। ସି ସେଇଠୁ କେହି ଗେଷ୍ଟ ଆସିନାହାନ୍ତି ମୁଁ ଅଣ୍ଡା ଦୁଇଟା ଖାଇବି ବୋଲି ଇଏ କରିଥିଲି। କହିଲେ ତମେ ଝିଅ ପିଲା ଗୁଡ଼ାକ ତ କଣ ଅଧିକ ଅଣ୍ଡା ଖାଉଛ ଏଗୁଡ଼ା ଦେହ ଭଲ ନୁହଁ ଏସବୁ ଆଗରେ ଯାଇକି ସତରେ ସତରେ ବି ସେଟା ସେମାନେ ସେତେବେଳେ ମନା କହୁଥିଲେ ଆମେ ଚିଡଚିଡ ହଉଥିଲୁ। ସତରେ ବି ସେଉଡା ବାହାରେ।
ବାହାର ଅଣ୍ଡା ଆଉ ଅଣ୍ଡା ଖାଇଲେ ସିଏ ତ ଯାହା ମାନେ ପେ ପ୍ରୋବ୍ଲେମ ତ ଯାହା ବାହାରିବ ବାହାରିବ ତା ସହିତ ଆଲର୍ଜି ହେଇଯିବ ଦେହ ହାତ ଫଳିଯିବ।
ହଁ ମୁଁ ମୋର ସେମିତି ସେଇ ଟାଇମରେ ବାହାରୁଥିଲା। ମାନେ ଅଣ୍ଡା ଯଦି ମୁଁ ଏକ୍ସେସ୍ ଖାଇଦେବି ମାନେ ଶେଷ ମାନେ କଣ ତମେ ଆଉ ଦଶ ବାରଟା ଖାଇବ କି ଯଦି ଓହୋ ମୁଁ ଯଦି ସକାଳେ ଖାଇକି ଖରାବେଳେ କି ରାତିରେ ଏମିତି ଜଣେ ଜଣେ ଖାଉନାହାନ୍ତି ସକାଳେ ଖାଇବେ ସନ୍ଧ୍ୟାରେ ଖାଇବେ ରାତିରେ ଖାଇବେ ମୁଁ ସେମିତି ଯଦି
ଆଜି କାଲି ଯୋଉମାନେ ସବୁ ଯାଉନାହାନ୍ତି ଜିମ୍ ଜିମ୍ ଯୋଉ ସବୁ ଯାଉନାହାନ୍ତି ପ୍ରୋଟିନ ଇନଟେକ୍ କରିବେ ବୋଲିକି ପାଞ୍ଚ ଛଅଟା ସାତଟା ଲେଖାଏ ହିଁ ଖାଉଛନ୍ତି।
ତମେ ଖାଇବ ହିଁ ଖାଇବ ଅଣ୍ଡା ଟା ଯାହାହେଲେ ଖାଇବ।
ହଁ। କିନ୍ତୁ ଅଣ୍ଡା ଟା ଏତେ ଭଲ ଭଲ ନୁହେଁ ତା ବଦଳରେ ତମେ ସୋୟାବିନ୍ ଖାଇପାରିବ। କ୍ଷୀର ପିଇ ପାରିବ କିନ୍ତୁ ଅଣ୍ଡାଟା ଭଲ ନୁହେଁ।
ଆଉ ଅଣ୍ଡା ବି କଉ ଦେଶୀ ଅଣ୍ଡା ମୋର ମନେ ଅଛି ମୁଁ ଛୋଟ ଥିଲି ଦେଶୀ ଅଣ୍ଡା ଆଉ କୁକୁଡା ଯୋଉ ଗାଁ ମାନଙ୍କର ଦିଅନ୍ତି ଦେଶୀ ଅଣ୍ଡା ଦି ଟଙ୍କାରେ ମିଳୁଥିଲା। ଆମ ଆମ ଗାଁ ପାଖରେ ଗୋଟେ ସ୍ତ୍ରୀ ଲୋକ ସିଏ ଅ କୁକୁଡ଼ା ରଖିଥିଲା । ହଁ ସିଏ ଛୋଟ ଛୋଟ ଅଣ୍ଡା ଦବ ଆଉ ତାକୁ ତମେ ବ ତା କେଶର ଟା ଦେଖିବ ପୁରା ଅରେ । ଏଠି ମୁଁ ଗୋଟେ ସ୍ତ୍ରୀ ଲୋକ ଆଣେ ଦେଶୀ ଅଣ୍ଡା କହିକରି କହିବ ଦେଶୀ ଅଣ୍ଡା ଦେଶୀ ଅଣ୍ଡା କହିବ ମୁଁ ଦିଏଇ ମାନେ ଶହେ ଟଙ୍କାରେ ଦିଏ ବାରେଟା ଅ ଭଳିଆ ଖାଇବ ବାରଟା ଭଳିଆ ଦିଏ ମୁଁ ତାକୁ କିନ୍ତୁ ବ ଯେତେବେଳେ ରାନ୍ଧେ ସେ ଜମା ସେ ଦେଶୀ ଅଣ୍ଡାର ର ମାନେ କିଛି ବାସ୍ନା ବି ପାଇବଵୁନୁ। ଥରେ ପଚାରିଲି ମୁଁ କହିଲି ଏମିତି କଣ ପାଇଁ କହିଲେ ସବୁ ଠକ। ସମସ୍ତଙ୍କୁ ଯାହାକୁ ପଚାରିଲେ ସେମାନେ କହିଲେ ନା ଜଣ ଜଣେ କଣ କରୁଛନ୍ତି ନର୍ମାଲ୍ ଅଣ୍ଡାକୁ। ନାଇଁ ସେମାନେ ଆଣିକିରି କଲର ଦେଇ ଦେଇକିରି। ଦେଶୀ ଅଣ୍ଡାର ଗୋଟେ କଲର ଅଲଗା ନଥାଏ କି?
ଓହୋ ମୁଁ ଜାଣିିନି ହେଇଥିଲା।
ନା ତମେ ଦେଖିବ ସାଧା ଅଣ୍ଡା ଦେଖିବ ଧଳା ଧଳା ଦେଖାଉଥିବ ଦେଶୀ ଅଣ୍ଡା ଟି ଟିକେ ମାଟିଆ ମାଟିଆ ଦେଖାହଉଥିବ।
ଓମ୍
ହଁଅ ସେ ମାଟିଆ ମାଟିଆ କଲର ଟିକେ ମାନେ କରିଦେବେ ଓପରୁ ଆଉ ଭିତର କେଶର ଟା କିନ୍ତୁ ଜଣେ ଯିଏ ଦେଶୀ ଅଣ୍ଡା ଦେଖିଛି ସେ ଭିତର କେଶରଟା ଜାଣିପାରିବନି।
ନିହାତି ଜାଣି ପାରିବ ଉପରୁ ସିନା ତମେ କଲର ମାରିଦବ ଭିତରେ କଣ କରିବ। ଉପରୁ କରିଦବ।
ଓପର ଦେଖେଇଦିକି ବ୍ରିକ୍ରି ବିକ୍ରି କରିଦିଅନ୍ତି ନା ଆଉ। କି ହଁ ଏଇଟା ଦେଶୀ ଅଣ୍ଡା ବୋଲି ଆଉ।
ଏଇପା ଆଉ କଣ ଖାଇବ ପରିବା। ଠୁ ଆରମ୍ଭ କରି ସବୁଥିରେ ଭେଜାଲ ଆଜିିକାଲି।
ସବୁ ତ ଭେଜାଲେ ଆଉ ଯୋଉ ରେଟରେ ବିକ୍ରି କରିଛନ୍ତି ପାଞ୍ଚରେ କିଣିକି ଆଣୁଛନ୍ତି ଦଶରେ ବିକ୍ରି କରୁଛନ୍ତି ଡବଲ।
ହଁ ହଁ ହଁ ଆଜିକାଲି ଯୋଉ କୁହନ୍ତିନି ଯାହାର ଯିଏ ଚାଷ କରିବ ନିଜେ ଲଗେଇ। ରିବ ତାଙ୍କର ଠିକ ସେ ଖାଏ ଠିକ ପରିବା ଟା।
ମୋତେ ତ ଇଛା ହୁଏ ଗୋଟେ ମ ନିଜେ। ଜାଗା ପାଖରେ ଏମିତି ବାଡ଼ି ଫାଡ଼ି ବଡ଼ ବାଡ଼ି ଥିବ ଏବେ ଆଉ ବାଡ଼ି ରଖୁଛନ୍ତି ଏବେ ତ ବଂଶ ବିସ୍ତାର ଜା- ଯେମିତି ହେଲାଣି ବା -
ହଁ ଏବେ ତ ଖାଲି ଘର ଏବେ ଘର କୋଉଠି ତ ଫାଙ୍କା ନାଇଁ।
ଆଗୁରୁ ବଡ ବଡ ବାଡ଼ି ରଖୁଥିଲେ ସେଇଠି ଚାଷ କରୁଥିଲେ ସେଇଠି ସ ମାନେ ସାଙ୍ଗେ ସାଙ୍ଗେ ଆଣି। ସେ ସେଇଠି ଆ ରୋଷେଇ କରିକି ଖାଇବେ। ଏବେ ସବୁ ଖାଲି ମାନେ ଯାର ଚାରି ପାଞ୍ଚଟା ପୁଅ ହେଇଗଲେ ସିଏ ସବୁ ଭିିନେ ଭିିନେ ହେଇ- ତାର ସେଠି ଘର କଲା ସେ ସେଠି ଘର କଲା ସେ ବାରିକି ଚାରି ଭାଗ ହେଇଗଲା। ଏମିତି କରିିକ କିରି ହେଲା ଆମ ଗାଁ ତ ସେମିତି ହଉଚି ଆଉ।
ସବୁଆଡେ ସେଇଆମ ଆମେ ଯୋଉ ପଟେ ରହୁଚୁ ସେ ଏଠି କିଛି ନଥିଲା ଘର ସବୁ ଜଙ୍ଗଲ ଥିଲା ଏବେ ଦେଖିବ ସବୁଆଡେ ଘର।
ସବୁଆଡେ ଘର। ଆଉ ଏମିତି ବିଲ୍ଡିଙ୍ଗ ଗୁଡା ବାଡଉଛନ୍ତି ଗାଁରେ ତ ଛାଡ ସହର ମାନଙ୍କରେ ଦେଖିବ। ଏମିତି ବିଲ୍ଡିଙ୍ଗ ବାଡଚନ୍ତି ସେ କହିବ ଗୋଟେ ଗୋଟେ ବିଲ୍ଡିଂ ଥିବ ପଚି ପଚିଶ ବିଲ୍ ଡିଙ୍ଗ ପଚିଶଟା ମହଲା ତିରିଶ ମି ପତିଶ୍ ତାଲା ପନ୍ଦର ତାଲା ମାନେ ମୋତେ ଲାଗେ ଏଗୁଡ଼ାକ ଭୁଶୁଡ଼ି ପଡ଼େନି ବେଳେବେଳେ ଏତେ ତାଲାକୁ କେମିତି କରନ୍ତି।
ପଇସା ଥିଲେ ମାନେ ଯୋଉ କୁହନ୍ତିନି ପଇସା ଥିଲେ ସବୁ।
ପଇସା ଥିଲେ ସବୁ ହବ ସେମିତି ଟାଇପ୍ ର ଆଉ।
ହଁ। ସବୁ ସେଇୟା କରିକି ଏ ଏଇନା ସବୁ ମାଲା ମାଲ୍।
ଯାର ବ